ଆଛ
କଣ କରୁଛ?
କଣ କରିଦିି ବସିଛି ଆଉ ତମେ।
ମୁଁ ବି ବସିଛି ଆଉ। ନା ଖାଇନି ଏଇ ବସିକି ବାହାରେ ପବନ ଖାଉଛି ଏ ଖାଇବା ଆଉ।
ହୁଁ ଆଛି ଗରମ ଟା ବହୁତ ଜୋର ହହୁଛି।
ଆମ ଗୁଳୁ ଗୁଳି ଅଧିକ ହଉଛି ଆଜି।
ହଁ କଣ ଇଛା ଅଛି ଖାଇବା ପାଇଁ ଡିନର ରେ
ରୁଟି ଆଉ ହଉଛି ତଡକା।
ରୁଟି ତ ରାତିରେ ରୁଟି ତ
ହଁ।
ସବୁଦିନ।
ହଁ ଆମର ଏବେ ସବୁଦିନ ରୁଟି।
ଓହୋ ନା ନା ମୁଁ ଖାଲି ମଣ୍ଡେରେ ରୁଟି ଖାଏ ଆଉ ବାକି ଟାଇମ ରେ ମୁଁ ଭାତ ଖାଏ।
ହଉ ହ।
କଣ ଖାଇଥିଲ?
ମୁଁ ସନ୍ଧ୍ୟାବେେଳେ ପାସ୍ତା ଖାଇଥିଲି ଆଉ ହଁ ଖରା ବେଳେ ଖାଇଥିଲି ଭାତ ଭାତ ଡାଲି ପୋଟଲ ତରକାରୀ ପାମ୍ପଡ଼ ଖଟା ଆମ୍ବ ଏଇଗୁରା ଆଉ।
ହୁଁ। ହଁ ମୁଁ ବି ଖାଇଥିଲି ମୁଁ ଖାଇଥିଲି ଭାତ ଆଉ ହଉଛି ମଟର ଆଳୁ ତରକାରୀ ଆପ ସୋୟବନ୍ ତରକାରୀ ପ ଥିଲା ଆମ୍ବ ଆଉ ଟିକେ ଆମ୍ବୁଲ ଦଳା ହେଇଥିଲା। ଆଉ ଟିକେ ଶାଗ ଖାଇ ଦେଇେଇଛି ପେଟ ଫୁଲ କରି ପଖାଳ ପୁଣି ଖାଇଦେଇଛି। ମୁଁ ଖାଇଥିଲି ଦିଟା ସାଢ଼େ ଦିଟା ହବ ତାପରେ ରାତିରେ ମୁଁ ଟିକେ ଆଇସ୍କ୍ରିମ ଖାଇଛି ଆଉ ଗୁପଚୁ ଖାଇଛି ସନ୍ଧ୍ୟାବେଳେ।
ଆଉ କିଛି ଖାଇବ ନା
ହଁ ଆଉ ତ ରାତିରେ ଖାଇକି ଶୋଇବ ଆଉ ଏବେ ଖାଇନି ଦଶ ତାହେଲେ ଖାଇଛି ମୁଁ ବି ସେ ବସିକି ପବନି ଦଶ ଆମର ଦଶଟା ଲ ବସି ଫୋ ମ ଦେତିବ ନା ଦଶଟା ହେଲେ ସମସ୍ତେ ଯାଆନ୍ତି ଖାଇବା ପାଇଁ ଖାଲି ଶୋଇଲା ବଳୁ ଏଗାରଟା ସଡେ
ଲେଟ ରେ ମାନେ ଶୁଅ ନା।
ହୁଁ ଲେଟ୍ ରେ ଶୁଏ ଲେଟ୍ ରେ ବି ଉଠେ।
ଲେଟ୍ ରେ ଶୋଇଲେ ଅଟୋମେଟିକ୍ ଲେଟ୍ ରେ ନିଦ ଭାଙ୍ଗିବ।
ହଁ ସକାଳୁ ଯୋଉ ଥଣ୍ଡା ଲାଗୁନି କି ଏବେ ଶୋଇଲେ ବି ଗରମ ଲାଗିବ। କିନ୍ତୁ ସକାଳୁ ଯୋଉ ଥଣ୍ଡା ଥଣ୍ଡା ଲାଗୁଛି ସେଟା ପୁରା ଅଲଗା ଗୋଟେ ଅଲଗା ପ୍ରକାର। କାରଣ ନିଦଆସୁଛି।
ମାନେ ଟିକେ ଭୋର ଭୋରରୁ ଟିକେ ମାନେ ଏ ମାନେ ଭଲ ପବନ ପବନ ଟିକେ ମାନେ ଥଣ୍ଡା ଥଣ୍ଡା ଲାଗୁଛି ସତରେ।
ହଁ। ଏଇ ନିଦ ଟା କୋଉଠି ଥାଏ ବୋଧେ ରାତି ସାରା ନ ଶୋଇଥିଲେ ବି କେବଳ ସେ।
ସକାଳୁ ନିଦ ସେତିକି ଶୋଇଲେ ଶାନ୍ତି ହଁ ପା ସେମ୍। ଆରେ ଲାଗିବ ଯେମିତି ସକାଳୁ ଶୋଇବାଟା ମୁଁ ସେତିକି କହିବି। ମାନେ ମତେ ସକାଳୁ କେହି ଡାକନା ଜମା।
ତମେ କେତେଟାରୁ ଉଠ।
ମୁଁଆ ଏ ମୁଁ ସେମିତି ଉଠିଯାଏ ଆଠଟା ଭିତରେ ଉଠିଯାଏ।
ଓହୋ।
ବେଳେ ବେଳେ ମାନେ ଅଧିକ ମାନେ ନିଦ ସକାଳୁ ଭାଙ୍ଗି। ସାନଟା ମୁଁ କହେ ମାନେ ଘରେ କୋଉ କଣ ଆଜି।
ତମେ ଏବେ ଘରେ ରହୁଛ ନା କିଛି କରୁଛ ଜବ୍ ଫବ୍ କିଛି କରୁଛ ନା।
ଘରେ ଅଛି।
ହୁଁ ହୁଁ ଭଲ ମୁଁ କିନ୍ତୁ ଜବ୍ କରିଛି।
କୋଉଠି କରଛ।
ମୁଁ ଅଛି ଏପଟେ।
ଓହୋ କୋଉ ଜବ୍ କରୁଛ ଏବେ।
ଆମର ଅରିୟା ରେ ମୁଁ ଅଛି ଆକାଉଣ୍ଟ ରେ।
ଓହୋ କଣ ମାନେ ପ୍ଲସ୍ ଥ୍ରୀ ପରେ ଯାଇକି ମାନେ କରୁଛନା କଣ।
ହଁ ମୁଁ। ପ୍ଲସ୍ ଥ୍ରୀ ତାପରେ ପିଜି ବି କରୁଛି ତାପରେଏ ଘରେ ବସିଥିଲି। ପଳେଇଲିି ଏ ପାଖରେ ତ ବେଶୀ ବି ଦୂର ନୁହଁ ଇଏ।
ଆକାଉଣ୍ଟସ୍ ମାନେ କଣ କାମ କଣ ଆକାଣ୍ଟି ଖାଲି।
ହଁ ସିଷ୍ଟମ୍ କାମ ତ ଆଉ।
ଓହୋ କେତ୍ କେତେ କଣ ଦଉଛନ୍ତି ସେଠି।
ସେଠି ତଥାପି ସେଇ ପନ୍ଦର ପାଖାପାଖି ଆଉ।
କେମିତି କଣ ମାନେ ବୁଝିଲ କଣ ଏମତି ମାନେ କୋଉଠିାଇକି।
ହଁ ଏ ଭକେନ୍ସି ସବୁ ଆସୁନି।
ଓହୋ ସେଇଠି ପକେଇଥିଲ ଏକ୍ଜାମ ଦେଇଥିଲ।
ମାନେ ଏକ୍ଜାମ ନୁହେଁ ବୁଝାାବୁଝି ଏମିତି କରିକି ରହୁନାହାନ୍ତି ଆମର ଏ। ପଟେ ବହୁତ ବି କାମ ଫାମଟା ଅଛି ଯେମିତି ସମସ୍ତେ ରହୁଛନ୍ତି ସେମିତିଆ ଟାଇପ୍ ର।
ଓହୋ ଭଲ ମତେ ବି ଏମତି ମୁଁ ଖୋଜୁଛି ଗୋଟେ କୋଉଠିଏମିତି ପାର୍ଟ ଟାଇମ୍ ମାନେ କରିପାରନ୍ତି।
କଣ ପାର୍ଟ ଟାଇମ୍ କୁଆଡେ ହେଲା ଆମେ।
ନା ନା ତମେ ତ ଏଇଟା ନୁହଁ ହଁ।
ଆମ ଏଇଟାରେ ଯାଉଛି ଦଶଟାରୁ ଛଅଟାରୁ ଯେମିତି ଜବୁ ୱାର୍କ ସମସ୍ତେ କରୁ। ଚନ୍ତି ସେମିତିଆ ଟାଇପ୍ ର କିନ୍ତୁ ମାନେ କଣ ଘରେ ତ ବସୁନି ନା। ସେଇଟା ହଉଛି ନିଜ ଖର୍ଚ୍ଚ ଟା ମୋର ହେଇଯାଉଛି।
ଆଉ ହଁ ଭଲ ଦଶଟାରୁ ଛଅଟା ଆ ଯାହା ହୋଉ ଏମିତି। କଣ ଯଉଟି ଜବ୍ କରିବ ସେ ଟାଇମିଙ୍ଗ ରହେ।
ହଁ ଘରେ ବସିବା ଅପେକ୍ଷା ଏମିତି ହେଲେ ବାହାରୁ ଗଲେ ବି ମାନେ ଲୋକଙ୍କ ସହିତ ମିଶା ମିଳାମିଶାରେ ରେ ଏବେ ମାଇଣ୍ଡ ଫ୍ରେଶ ହେଇଯାଉଛି ବହୁତ କିଛି ମାନେ ଭଲ ଲାଗୁଛି ବାକି ତା ଭିତ
ନା ମୁଁ ଏବେ କିଛି କରିନି ମୁଁ ଏଇ ମାନେ ବାସ ଏଇ ଏମ ସି ଏ ଚାଲ କରିବି ତାପରେ ଦେଖୁଛି କୋଉଠି ଆଉ ଯଦି ବାଏ ରେ ସେଇଟା ମୁଁ ଡିଷ୍ଟାନ୍ସ କରି କିଛି ଗୋଟେ କରିବି ଆଉ।
ଏବେ ବୋଧେ ଗ୍ରାଜୁଏସନ ସଇଲା ହଁ। ଯଦି ଏ ଯୋଉ ପିଜି ଯଦି କରିବ ତାହେଲେ ହଉଛି ଡିଶ ଷ୍ଟାନ୍ସରେ କର କିନ୍ତୁ ଏଇ ଯୋ ଇଗ୍ନୋ ଯୋଉ ଆସିଛି ସେଥିରେ କରିବନି।
ନା ମୁଁ ପିଜି କରିବିନି ମୁଁ ଏଇ ଏମସିଏ କରିବି।
ହଁ ଏମ ସିଏ ଯଦି କରିବ ତାହେଲେ ଭଲ।
ତମେ କଣ ପ୍ଲସ ଥ୍ରୀ ପରେ ପିଜିି କଲ ନା?
ହୁଁ ପିଜି ମାନେ ମୋର ସରିନି ବି ଏପର୍ଯ୍ୟନ୍ତ।
ମାନେ ପିଜିଟା କେତେ ବର୍ଷ ଦି ବର୍ଷ ନା ତିନି ବର୍ଷ?
ହୁଁ ଦି ବର୍ଷ ନା। ପିଜି ଟା ହଁ। ହୁଁ ହୁଁ ହୁଁ।
ତାପରେ କଣ ଏକ୍ଜାମ ଦେଲ ଇଏ ହରିକା ଆଉ ନା ସେଇଠି ସବୁ ବୁଝାବୁଝି କଲ ଆଉ।
ହଁ ସେଥିରେ ଏକ୍ଜାମ ନୁହଁ ଏମିତି ନର୍ମାଲି ସବୁ ବୁଝାବୁଝି କରିକି ରହିଯାଉନାହାନ୍ତି। ଯଉଛି କେତେ ଜିନିଷ ସବୁ ଅଛେ ସେଇଥିରେ ଏମତି ବୁଝା କରାଯାଉ। ଘରେ ବସିଥିଲି ନା କହିଲି ବୁଝିଦେଲେ ଚିହ୍ନା ପଚାର ହେଇଗଲେ ହେଇଯିବନି କି।
ହଁ।
ବହୁତ ଆମର ଏପଟେ ବହୁତ ଛୁଆ ରହୁଛନ୍ତି ବହୁତ ପ୍ରାୟ ସେକ୍ଟରରେ ତ। କହୁଛନ୍ତି।
ହୁଁ।
ହଉ ତ ବସ
ଆକାଉଣ୍ଟାଣ୍ଟ ମ୍ୟାନେଜମେଣ୍ଟ ଆଉ ନା ମ୍ୟାନେଜର ଆଉ ଏମିତି ଆଉ।
ହଁ ମ୍ୟାନେଜର ନୁହଁ ମ୍ୟାନେଜର।
ମାନେ ସେଇ ଯୋଉ କାମ ହଁ ସେ ଆକାଉଣ୍ଟଣ୍ଟ ମାନେଜର ଆସେନି ନା ଯୋଉ ଗୁରା ସବୁ ପୋଷ୍ଟ ସବୁ।
ହଁ ସେଇଭଳିଆ ଟାଇପର।
କମ୍ପ୍ୟୁଟର ବି ଶିଖୁଥିଲ ନା ସବୁ ଶିଖ ଟାଲି ଘରିକା ଶିଖିଥିଲ।
ନା ଟାଲି ଟା ଶିଖିିନଥିଲି ମୁଁ ସେଠି ଯେତେବେଳେ ଇଣ୍ଟରଭି୍ୟୁ ଦେଲି ମୁଁ କହିଲି କି ତାଙ୍କର ଏତେ ଏମିତି ମୁଁ ଜଷ୍ଟ ନର୍ମାଲ ଜାଣିଥିଲି।
କେବେଠୁ ରହିଲଣି?
ହଁ ହେଇଗଲାଣି ବର୍ଷେ ପରେ ହେଲାଣି ତାପରେ କୋଉ ସେକ୍ଟର ବି କାମ କରିବୁ ତାଙ୍କର ମାନେ ଅଲଗା କାମ ଥିବ ନା। ତ ବାକି ଯୋଉଠି ବି ଯାହାବି କରିଥା ତୁ ଆଉ ଗୋଟେ ଜାଗାକୁ ଯିବୁ ମାନେ ତାଙ୍କର ଯୋଉ ପ୍ରୋସେସ ସବୁ ଅଛି ସେଇଟା। ହଁ ସେଟା ତ ନ ଶିଖିଲେ ତମେ କରିବନି ଯେତେ ବି ଜ୍ଞ୍ୟାନି ଥାଅ। ସମସ୍ତଙ୍କର ଗୋଟେ ଗୋଟେ ଫର୍ମାଟ୍ ଥାଏ ନା ତାଙ୍କର ତାଙ୍କର ବି ହେଉଛି ଆପ୍ ଫାପ୍ ଗୋଟା ସବୁ ଅଲଗା ଥାଏ। ସେ ସେ ତୁ ଯୁଆଡେ ଯା ଟ୍ରେନିଂ ଟା ସେ ଦେବେ। ନ ଦେଲେ ତମେ କାମ କରିପାରି ଏୟା ଆଉ ହଉ। ଆଉ କଙ୍କ କୁହ?
ଆଜି ଟିକେ ବେମୋସ ହୋଇ ସେଇ ସାଢ଼େ ଦଶଟା ଏଗାରଟା ଭିତରେ ଶୋଇପଡେ ଆଉ। ଆହୁରି ଜଲ୍ଦି ଶୋଇ ପଡନ୍ତି ଗରମ ରେ ଇଚ୍ଛା ହଉନି।
ହଁ ସମସ୍ତେ ସେଇଟା ତାପରେ ଆମେ ଯିବୁ ଟିକେ ଫୋନ ଦେଖିବୁ ତାପରେ ଶୋଇ ପଡିବୁ। ହଉ ନ ଦେଖିଲେ ନିଦ ଲାଗିବନି।
ମତେ କିନ୍ତୁ ମାନେ ନିଦ ଲାଗିଲେ ମୋ ଫୋନ ଫୋନର କିଛି ଆଉ ମୋର ଦରକାର ନଥିଲା ଭଳିଆ।
ନା ମାନେ ମୁଁ କହିଛେ ଆମେ ଏବେ ଯେ ଆମକୁ ଏତେ ନିଦ ଲାଗିନି ନା। ଆମେ
ତମେ ଦିନ ମାନ ଯାହାହେଲେ ବି ଟିକେ ଇଏ କରିଛ ନା ତମେ ରାତିରେ ଆସିବ ଟିକେ ମୋବାଇଲ ଦେଖିବ ଇଏ କରିବ ଦେଖିକି ଶୋଇବ ଆଉ।
ନା ମୁଁ ବେଶୀ ଫୋନ ଦେଖେନି ରାତିରେ। ମତେ ନିଦ ଲାଗିଲେ ବି ମତେ ଅନେଇନି କିନ୍ତୁ ଆ
ଦ ଲାଗିଲା ଆଉ ଆଖି ଗୁରା ମାନେ ପୋଡ଼ିବ ତୁ ଶୋଇବୁ ନା କେମିତି।
ହଁ ସେ ଥକା ଲାଗୁଛି ନା ସେଥିପାଇଁ। ଆଉ ଫୋନ୍ ଟା ଖାଲିଟିକେ ଦେଖିଦବୁ କିଏ କଣ ଦେଇଚି ଷ୍ଟାଟସ୍ ଫାଟସ୍ ଏମିତି ଟାଇପ୍ ର ଟିକେ ଦେଖଦେଲୁ।
ହଁ, ସେଇ ଇନଷ୍ଟାଗ୍ରାମ୍ ଆଉ।
ହଁ। ସେଇ ତ ଗୋଟିଏ ଆଉ।